ହ୍ୟାଲୋ
ହଁ ଆଉ କଣ କରୁଛ?
ଏଇତ ମେଘ ହଉଚି ଯେ ଚାରିଟା ବେଳରୁ। ଏଇଠି ଆମେ ବସିଛୁ ଗୋଟେ ଜାଗାରେ ମେଘ ଏପର୍ଯ୍ୟନ୍ତ ଛାଡ଼ୁ ନାଇଁ ଆଉ ଏମିତି ଘଡଘଡି ହଉଛି ଲାଇନ ବି ଦବକି ଦବନି ଆଜି ଏ ପର୍ଯ୍ୟନ୍ତ ଲାଇନ ଦଉନି ଆଉ ଆମେ ତ ସେମିତି ଏଇ ମୋବାଇଲ ଟର୍ଚ୍ଚ ଧରିକି ବସିଛୁ ଆଉ କିରୋସିିନି କୋଉଠି ମିଳୁଛି ଯେ ଡିବି ଲଣ୍ଠନ ଜାଳି ଆମେ ସେମିତି ଅନ୍ଧାରରେ ବସିଛୁ
ଆଉ ଘଡଘଡି ଚଡଚଡି ହେଲା ଆଉ କଣ କରିବ ଲାଇନ ସହଜେ ଦେବେନାହିଁ ବନ୍ଦ ହେନେ ଯାଇକି ବର୍ଷା କେତେବେଳେ ଯାଇକି ଦେବେ ନହେଲେ ଆଜି ଅନ୍ଧାରରେ ରହିଲ ମଶା ଖାଇବେ ଆଉ
ହଁ ବା ମଶା ପ୍ରବଳ
ତଳେ କଣ କି ଆମର ଜାଗା ହଉଛି ନଈ ବଢି ଜାଗା ଆଉ ନାଳ ଗୋଟେ ଅଛି ଗାଁ ପାଖରେ ଇସ୍କୁଲ ହଉଛି ଆଉ ଗୋଟେ ଗାଁରେ ଉଚ୍ଚା ଜାଗାରେ ଇସ୍କୁଲ ଆଉ ଘରୁ ଗଲା ବେଳକୁ ସେ ନାଳ ପଡିବ ବର୍ଷା ଦିନରେ ଆମେ ବହୁତ କଷ୍ଟରେ ଇସକୁଲ କୁ ଯାଉ ଆଉ ସବୁଦିନ ଇସ୍କୁଲକୁ ଯାଇ ହୁଏନି ପାଠ ପଢିବା ସେତେବେଳେ ଭାରି କଷ୍ଟ ଆଉ ଟିଉସନ ମାଷ୍ଟର ମିଳନ୍ତି ନାଇଁ ଆଉ ନ ନଈ ବଢିବ ଯେ ଆଉ ଘର ଛାଡିକି ଆମେ ଢିପ ଜାଗାକୁ ପଳେଇମୁ ବହୁତ ହଇରାଣ ସେତେବେଳେ ଛୁଆ ବେଳେ ଆଉ ଆମକୁ ଆମ ଦେଇ ସବୁ ବଡ ବଡ ଥିଲେ। ଆଉ ଭାଇ ମାନେ ବଡ ବଡ। ଥିଲେ ଧରିକି ନେବେ ଅଣ୍ଟେ ଛାତିଏ ପାଣିରେ ଆମେ ଯିବାଆସିବା କରିମୁ ବହୁତ ହଇରାଣ ଛୁଆବେଳ କଥା ମନରେ ପଡୁଛି ମୁଁ କହୁଛି।
ହ୍ୟାଲୋ।
ହ୍ୟାଲୋ।
ହଁ। ହଉ
ଆଉ ଆଜି ତ ରଜ ପୁନେଇ ଯେ ଭଲ ରଜ ମଉଜ ଇଆଡେ ହଉଛି ଦୋଳି ଫୋଳି ଡିଜେ ଆଉ ସବୁ ଚାଲିଛି ପାନ ଖାଉଛନ୍ତି। ଗୁପଚୁପୁ ଉ ବିକ୍ରି ହଉଛି। ଉ ଏଇ ଯୋଉ ଦହିବରା ଅ ଥଣ୍ଡା ବିଭିନ୍ନ ପ୍ରକାର ଥଣ୍ଡା ସବୁ ଲୋକମାନେ ଖାଉଛନ୍ତି। ତଳିିକ ଖେଳୁଛନ୍ତି। ପାନ ଖାଉଛନ୍ତି। ଆଉ ବହୁତ ଜମିଛି ରଜ ମଉଜ। ଗୀତ ସବୁ ବୋଲୁଛନ୍ତି ଆଉ ଝିଅମାନେ ସବୁ ଦୋଳି ଖେଳୁଛନ୍ତି। ପୁଅମାନେ ଖେଳୁଛନ୍ତି। ଆଉ ଗୋଟେ ମନ ଖୁସି ପୁରା ରଜ ମାହୁଲୁ ହଉଛି ଆଉ। ବର୍ଷା ହେଲା ଯାଇକି ସନ୍ଧ୍ୟା ବେଳକୁ ଆଉ ଆଁ।
ତମେ ଯାଇଥିଲ ରଜ ବୁଲି।
ହଁ ଦୋଳି କତିକି ଯାଇଥିନୁ। ଆଉ ଆ ଦେଖିକି ସବୁ ଆଇନୁ ଡିଜେ ନାଗିଛି ମାଇକି ନାଗିଛି ଆଉ ଦଳ ଦଳ ଲୋକ ଯାଉଛନ୍ତି ଦୋଳିରେ ବସୁଛନ୍ତି ଦୋଳି ଖେଳୁଛନ୍ତି ଗୀତ ଗାଉଛନ୍ତି। ଆଉ ବହୁତ ଭଲ ରଜ ହେଇଛି ବର୍ଷା ତ ହେଇଗଲା ଦିଥର ନାଗ ନାଗ ପହର ଦିନ ହେଇଥିଲା ଆଜି ହେଲା ଥଣ୍ଡା ଆଜି ରଜ ସରି ଆସିଲା ବେଳକୁ ପାଞ୍ଚଟା ସାଢେ ପାଞ୍ଚଟା ବେଳକୁ ବର୍ଷା ହେଲା ସାଢେ ଛଅଟା ପର୍ଯ୍ୟନ୍ତ। ଆଉ ଛାଡିଗଲା ଫେର ଏଇନା ଲୋକ ଦୋଡି ଖେଳୁଛନ୍ତି ଲାଇଟ୍ ସବୁ ଲାଗିଛି।
ଆପ
ଆଉ ତମ ଆଡେ ରଜ ତମ ଆଡେ ରଜ ଚାଲିଛି ନା।
ହଁ ଚାଲିଛି ଏ ବର୍ଷା ବା ହଉଛି ଆଉ ଚାଲିବ କଣ ଲାଇନ ନେଇ ଅନ୍ଧାର ରହିଛି ଆଉ ତମେ ସବୁ ଖାଇଲ ନା ସେ ବରା।
ହଁ ବରା ଗୁପଚୁପୁ ଥଣ୍ଡା ପିଇଲୁ। ପାନ ଖାଇଲୁ।
ଆ ସବୁ ତ ଖାଇଲ ତମେ ସବୁ ତ କଲ ଆଉ ଆମେ ତ ଚାରିଟା ବେଳୁ ବସିିଲୁଣି ଆଉ ଯାଇ ହଉନି କୁଆଡେ।
ଆମ ଇଆଡେ ରଜ ପାଳନ ଟା ଆଜି ଭଲ ହେଇଛି ଜମା ଦେଢ ଘଣ୍ଟା ଦି ଘଣ୍ଟା ଭିତରେ ଛାଡିଗଲା ଫେର ଏଇନାଗେ ଗୀତ ବୋଲୁଛନ୍ତି ଦୋଳି ଖେଳୁଛନ୍ତି ଲାଇଟ ନାଗିଛି ଡିଜେ ବାଜୁଛି ମାଇକି ବାଜୁଛି ଗୀତ ଗାଉଛନ୍ତି ମାଇକିରେ। ଦୋଳିରେ ବସିକି ଗାଉଛନ୍ତି।
ଆ ସେଇଆଡେ କେମିତଆ ରଜ ହଉଛି? ଆମେ ନହେଲେ ଯିମୁ ଟିକେ ବୁଲି ବୁଲାକି ଦେଖି ଆସମୁ ଆଉ।
ଆ ରଜ ଦେଖିବାକୁ କାଲି ଯେ ଯଦି ଆସିବ ତାହେଲେ ଦେଖିବ ନହେଲେ ନାଇ ଫେର ବର୍ଷେ।
ହଁ ଆଉ ଆମର ତ ଚାରିଟା ବେଳୁ ବନ୍ଦ ହେଇଛି ଆମେ ଅନ
ବର୍ଷକରେ ଥରେ ଆସ ଆସୁଛି ରଜ ଘେନି ନୂଆ ସଜ ବାଜ। ବର୍ଷକରେ ଥରେ ଇଏ। ସବୁ ନୂଆ ଡ୍ରେସ କିଣିକି ଇ ପିନ୍ଧିଛନ୍ତି ଆଉ।
କ ନ ଆମ ରାଜ୍ୟ ଠୁ ସେଇ ରାଜ୍ୟ ଆଡେ ବେଶୀ ଭଲ ରଜ ହଉଛି।
ହଁ ଏଠି ବହୁତ ଭଲ ରଜ ନା।
ହଁ।
ର ଯ ଏଠି ଭାରି ମାନୁଛନ୍ତି ପାଳୁଛନ୍ତି।
ଆଉ ଗଛ ପତର ସବୁ କଣ ପଣସ ଅଛି ନା ହିଆଡେ।
ଏ ବହୁତ ପ୍ରଚୁର ପଣସ ଏଠି ପାହାଡ ଅ ଜାଗା ଆଉ ପାହାଡ ବହୁତ କତିରେ କତିରେ ସବୁ ଅଛି ପାହାଡ ଉପରେ ସବୁ ରାସ୍ତା ଘାଟି ସବୁ। ଘାଟି ରାସ୍ତା ପ୍ରବଳ ପଣସ ପଣସ ଗୋଟା ଏଠି ହଉଛି ତିରିଶ ଚାଳିଶ ରେ ବଡ ବଡ ପଣସ। ଭାରି ସୁବିଧା ଆମ୍ବ ତ ଦଶ ଟଙ୍କା ପନ୍ଦର ଟଙ୍କା କିଲୋ । ଯୁଆଡେ ଦେଖିବ ଖାଲି ଆମ୍ବ ମାର୍କେଟ ରେ।
ଏତେ ଆମ୍ବ ଗଛ ସେଠି ଅଛି।
ଆ ଏ ବା ଜଙ୍ଗଲ ଜାଗା ଆଉ ପଣସ ଆମ୍ବ ଏଠି ପ୍ରଚୁର। ଆମ ସେଠି ଯୋଉଟା ଯୋଉ ପଣସ୍ ତା ସତୁରିୀ ଅଶୀ ଟଙ୍କା ଏଠି ହଉଛି ତିରିଶ ଟଙ୍କା ପଇତିରିଶ ଟଙ୍କା । ଆମ ଆଡେ ଆମ୍ବ ରେଟ କେତେ?
ପଚାସେ।
ଆମ୍ବ ପଚାଶ ଏଠି ହଉଛି କୋଡିଏ ପନ୍ଦର ଭଲ ଆମ୍ବ ଯୋଉରା ମିଠା ଆମ୍ବ।
ନା ରଜ ପାଇଁ ଟିକେ ଅଧିକା। ରଜ ପାଇଁ ଟିକେ ଅଧିକା ରେଟ ହେଇଯାଇଛି ଇଆଡେ ଆଉ ଆମ୍ବ ସରି ସରି ଗଲାଣି।
ଏ ଦଶ ଟଙ୍କାରେ ନି । କିମାରେ ଯେତେ ଇଛା ଏଇ ରଜ ପାଇଁ ଆଉ ଦଶ ଟଙ୍କା ବଢି ଯାଇଛି ଇଆଡେ।
ହଁ। ଆଉ ଦି ଚାରି ଦିନ ଭିତରେ ଆମ୍ବ ସରିଯିବ।
ହଁ ତା ସିଜିିନ ସରିଗନ ସରିଲା ଫେରେ ବିଦେଶୀ ଆମ୍ବ ଆସିବ। ଖୋଜିଲି ନେଙ୍ଗଟା ଆଉ ତୋଟା ପଲେଇ ବାଇଗଣ ପଲେଇ ଏଇଟା ଟିକେ ରହିବ ଆଉ ମାସେ। ସେ ଖଣ୍ଡେ ଆଉ।
ହଁ ସେଟା କାରବାଇଟି ଦେଇକି ପଚେଇକି ବିକ୍ରି କରିବେ ଆଉ। ସେଇଟାକ ସେଇମାନଙ୍କର ପଇସା ହବ।
ହଁ।
ଆ ସେଇଟା ତ ଆମେ ଗଣେ ଦିଟା ଦବ ତମ ଆଡୁ ଆଉ।
ହଁ ଏଠି ତ ଆମେ ଯୋଉଠି ଅଛୁ ଇଏ କୋରାପୁଟର ଜୟପୁର ତମ ସେ ଘର ଠାରୁ ଏଠିକି ହଉଛି ବାରଶହ କିଲୋମିଟର। ଦିଦିନୀର ରାସ୍ତା।
ହଁ ଦେଖିବା ଚେଷ୍ଟା କରିବା ଟିକେ ଯିବା ପାଇଁ ଆଉ।
ହଁ ଆସିନେ ବୁଲି ବୁଲାକି ଯିବ ଆଉ।
ହଁ ଆମେ ତ ଏ ବର୍ଷ ବୁଲିବାକୁ ଯାଇଥିଲୁ ଯୋଉ ତାରା ତାରିଣୀ। ଆଉ ଉଁ ଯାଇଥିଲୁ
ଗଞ୍ଜାମ ଜିଲ୍ଲା ର ତାରା ତାରିଣୀ ପ୍ରସିଦ୍ଧ ଠାକୁରାଣୀ ମା
ତମେ ଯାଇଛ ନା?
ନା ନା ଆମେ ଯାଇନୁ ତାରା ତାରିଣୀ।
ଆଉ ଯିବା କୋଉଦିନ
କି ଇଆଡେ ଆଗକୁ ପଳେଇ ଆଇଚୁ ବହୁତ ବାଟ । ଏଠି ଅଛନ୍ତି ଏଠି ଅଛନ୍ତି ବା ମାଲକାନଗିରି ଜିଲ୍ଲାର ହଉଛି ମା ଭୈରବୀ ଦେବୀ ପ୍ରସିଦ୍ଧ ଠାକୁରାଣୀ ଏପଟରେ।
ହଁ ଟିକେ ବୁଲି ବୁଲାକି ସବୁ ଦେଖିଦବ ଆଉ।
ହଁ ବୁଲିବା ଦେଖିବା ଧୀରେ ଧୀରେ ଛୁଟି ମିଳିନି ଆଉ।
ହଁ।
ଆଉ ଝିଅର ଛୁଟି ହେନେ ଯାଇକି ଯିବୁ।
ହଁ। ତମେ ବୁଲି ବୁଲାକି ଦେଖ ଛୁଟି ଦିନ ମାନଙ୍କରେ ଆମେ ଗଲେ ଆମକୁ ଟିକେ ବୁଲେଇକି ଦେଖେଇଦବା ସିଆଡେ ଆଉ।
ହଁ ଆସିନେ ବୁଲେଇକି ଦେଖେଇବା ଆଉ।
ଦର୍ଶନୀୟ ସ୍ଥାନ ବହୁତ ଅଛି ।
ଆଉ କଣ ଖିଆ ପିଆ ରାତିରେ ହଉଚି ହବ?
ଆମର ତ ସବୁବେଳେ ନିରାମିଷ ସାଧା ହଉଛି ଡାଲମା ଆଉ ଭଜା ଆଉ ତା ସାଙ୍ଗରେ ଲେମ୍ବୁ ଖିଆଯିବ ଆଉ
ଠାକୁରଙ୍କ ଭକ୍ତ ଆଉ ଆଇଁଷ ଚଳୁନେଇଁ
ନା ନା ଆମର ଆଇଁଷ ପୁରା ବନ୍ଦ।
ଆଉ କୋଉ ଠାକୁରଙ୍କ ରହିଛ କି?
ହଁ ଆମେ ତ ମୂଳୁରୁ ଠାକୁରଙ୍କର ମାନେ ସେବକ ହିସାବରେ ରହିଛୁ ଆଉ ।
ସେଇଥିପାଇଁ ଆଇଁଷ ଖାଉନ।
ସେଇଥିପାଇଁ ଆମେ ଆଇଁଷ ଖାଉନୁ ।
ହଁ ଜଗନ୍ନାଥ ଭକ୍ତ ଆଉ। ହଉ ତାହେନେ ଆଉ ଯେତେବେଳେ କଥା ହବା।
ହଉ ତାହେନେ ଆଁ
ହଁ।
ହଁ ଆଉ ତାହେନେ ରୁହ।
ହଁ। ହେଲା ଦିଟା ।